ହ୍ୟାଲୋ।
ହ୍ୟାଲୋ।
ହଁ ଭାଇ ଗୁଡ଼ ଆଫଟର୍ ନୁନ୍।
ଗୁଡ୍ ଆଫଟର୍ ନୁନ୍ ଭାଇ।
ଆଉ କେମିତି ଅଛନ୍ତି?
ହଁ, ଭାଇ ଭଲ ଅଛି। ହାଲ ଚାଲ ଆପଣଙ୍କର।
ହଁ, ମୁଁ ଭଲ ଅଛି।
ଆଉ ଖାଇବା।
ଆଉ ହଁ ଖାଇବା ପିଇବା ସରିଲାଣି। ଏଇ ଜଷ୍ଟ ସରିଲା ଆଉ। ଆଉ ସେପଟ ରେ ପାଗ କେମିତି। ଆପଣଙ୍କ ସେପଟେ।
ଟିକେ କୋହଲା ଅଛି। ହାଲକା ବର୍ଷା। ଉଠଉଛି।
ଆଚ୍ଛା ହଁ ନାଇଁ ଏପଟେ। ଆମ ଏପଟ ରେ ବର୍ଷା ବି ହଉଛି କଣ୍ଟିନ୍ୟୁ। ଦି ଚାରି ଦିନ ହେଲାଣି ହଉଛି। ଛାଡି ଯାଉଛି ଫେର୍ ହଉଛି କଣ୍ଟିନ୍ୟୁ ଲାଗି ରହିଛି। ତ, ଏଇ ଯୋଉ ଗରମ ହଉଥିଲା। ସେଥିପାଇଁ ଭଲ ଟିକେ ଲା ମିଳୁଛି।
ଆଜ୍ଞା ଆଜ୍ଞା।
ହ ଆଉ ଆଉ କଣ କେମିତି କଣ। ପଢା ପଢି ଠିକ୍ ଠାକ୍ ଚାଲିଛି।
ହଁ ଭାଇ ପଢା ପଢି ସରି ଯାଇଛି। ଜବ୍ ଫବ ଖୋଜା ଖୋଜି ଚାଲିଛି ଆଉ।
ଆଚ୍ଛା ଆଚ୍ଛା। ଆଉ କଣ, ବୁଲା ବୁଲି କରିବାକୁ। ଭଲ ପାଆନ୍ତି ଆପଣ?
ହଁ ଜୀବନ ରେ ବହେ। ବୁଲା ବୁଲି କରା ହେଇଛି ଆଉ।
ହୁଁ।
ମନ୍ଦିର ଫନ୍ଦିର ଟ୍ରାଭେଲିଙ୍ଗ୍ କେବେ।
କେବେ କୋଉ ମନ୍ଦିର ଆଡେ। ବୁଲା ବୁଲି କରିବାକୁ ଯାଇଛକି। କୋଉ ମନ୍ଦିର ଆଡେ?
ନାଇ କପିଳାସ ଆଡେ ଯାଇଛି। ବିରଜା ଯାଇଛି ଏଇ ଆମର।
ହୁଁ ହୁଁ।
ମୁଣ୍ଡିଶା ବୁଲା ବୁଲି ଚାଲେ।
ହୁଁ, ବିରଜା, ବିରଜା ମନ୍ଦିର ମୁଁ ବି ଯାଇଛି। ବିରଜା ମନ୍ଦିର ମାନେ ସେଠି। ବହୁତ ଭଲ ମନ୍ଦିର। ଆଉ ବିରଜା ମା ଙ୍କର। ମାନେ ଯାଜପୁର ଡିଷ୍ଟ୍ରିକ୍ଟରେ ଆସେ। ଓଡିଶାର ଯାଜପୁର ଡିଷ୍ଟ୍ରିକ୍ଟ। ଆସେ ସେଇ ଜାଗାଟା। ହ୍ନୁ ତ ମୁଁ ବି ଯାଇଛି ସେଠି। ତ ଭଲ ମନ୍ଦିର ସେଠି ମାନେ। ବହୁତ ମା ବିରଜାଙ୍କୁ ସେଠି। ସ୍ଥାପିତ ହୋଇଛନ୍ତି। ସେ ଜାଗା ରେ। ଯେତିକି ନିକଟର ଲୋକମାନେ ନେ ବହୁତ ମାନେ ଶ୍ରଦ୍ଧା ଭକ୍ତ ମାନେ ପୂଜା କରିବାକୁ ଚାହାଆନ୍ତି ସେ ଜାଗାକୁ ଆଉ ବହୁତ ଭିଡ ଜମେ ସେ ଜାଗା ଟା ଆପଣ ବି ଆସିଥିଲେ ଦେଖିଥିବେ ଏଇଠି କେମିତି କଣ ଅ ଆପଣ କଣ ଦେଖିଥିଲେ ଆପଣଙ୍କ ଅନୁଭୂତି?
ସେଇଠି ଗଲା ପରେ ମୁଁ ଭାବୁକ ହେଇଯାଇଥିଲି କହିଲି ମା ମତେ ଦେଖାଦେଲେ ମୋଠି ମାନେ ଉମ କିଛି ଜେମେତି ନାଇଁ ମ ହିଂସା ଅହଂଙ୍କାର ସବୁ ତ୍ୟାଗ କରିିକି ସେଠି ମୁଁ ଯାଇଥିଲି
ଛା
ଲା ଗେ ଯିବାଆସିବାରେ ଭଲ ଲାଗିଲା ମୋତେ
ହ ମୁଁ ଆକ୍ଚୁଲି ଆମର ବି ମ୍ୟାରେଜ ଥିଲା ଗାଁ ରେ କିଛି ଜଣଙ୍କର ମ୍ୟାରେଜ ଥିଲା ତ ସେ ଜାଗାରେ ଗୋଟେ ମଣ୍ଡପ ବି ଅଛି ବିରଜା ମଣ୍ଡପ କୁହନ୍ତି ସେ ମଣ୍ଡପ ଆମେ ଯେମିତି କିି ବାହାରେ ମଣ୍ଡପ ଯେମିତି ବୁକ୍ କରିକି କରୁଛନ୍ତି ଆଜିକାଲି ଆମେ ଭଡାରେ ନଉଚନ୍ତି ବଟ କିଛି ଲୋକ ମାଙ୍କର ଆଶୀର୍ବାଦ ପାଇଁ ପୁରୁଣା ବିଶ୍ୱାସ ରହିଚି କି ଆପଣ ଗାଁ ରେ ଭୋଜିଭାତ କରିବା ଅପେକ୍ଷା ଆଉ ମଣ୍ଡପ ମାନଙ୍କରେ ଭଡା ନେଇକି ଲୋକ ଖାଲି ଖାଣିଆ ଆଜିକାଲି କରୁଛନ୍ତି ସେଇ ଜିନିଷ ପରିବର୍ତ୍ତେ ଯଦି ଆପଣ ବିରଜା ସେ ଯାଜପୁର ର ଡିଷ୍ଟ୍ରିକ୍ଟ ର ଲୋକମାନେ ମାନେ ବିଶ୍ଵାସ ରଖିଚନ୍ କି ବାହାଘର ସମୟରେ ଯଦି ଆପଣଙ୍କର ବିବାହାଘର ଟା ସେଇ ଜାଗାରେ ଅନୁଷ୍ଠିତ ହୋଉଛି ତାହେଲେ ଆପଣଙ୍କ ଭବିଷ୍ୟତ ପାଇଁ ମାଙ୍କର ସାରା ଜୀବନ ସେ ଦମ୍ପ ଉପରେ ଆଶୀର୍ବାଦ
ଆଜ୍ଞା।
ସେଥିପାଇଁ ଆମ ମୁଁ ଗୋଟେ ବାହାଘରକୁ ଯାଇଥିଲି ସେ ଜାଗାରେ ମୁଁ ଦେଖି ବହୁତ ଖୁସି ଲାଗିଲା ସେ ଜାଗାକୁ ମୁଁ ଖୁସି ହେଇଥିଲି ଛୋଟବେଳ ସମୟର କଥା ହୁମ ପଢୁ ସେଇ ସମୟରେ ଯାଇଥିଲି ମୁଁ ବହୁତ ଖୁସି ଲାଗଗେ ମୁଁ ଭାବିଥିଲି ସେତେବେଳେ ଜାଣିିନଥିଲି କି ବାହାଘର ବି ଏଠି ହୁଏ ବୋଲି। ସେ ସମୟରେ ମୁଁ ଦେଖଥିଲି ହଁ ବାହାଘର ମନ୍ଦିରରେ ବାହାଘର ବି ହୁଏ ନୂଆ ନୂଆ ଆଉ ସେ ମନ୍ଦିର ଉମ ସେ ଜାଗାରେ ଗୋଟେ ଏମିତି ଅଛି କି କୁହନ୍ତି ଗୋଟେ କୁଅ ଅଛି ବଡ ଗଭୀର କୁଅ ଟେ ଅଛି ସେତ କୁହନ୍ତି କି ବିଶ୍ଵାସ ଅଛି କି ସେ କୁଅ ଟି ପାତାଳ ପୁରୀକୁ ପାଇଛି ବହୁତ ଦିନ ତଳୁ ସେ ଜାଗାରେ ଆପଣ ବି ଦେଖିଥିବେ ସେ କୁଅ କୁ ଆସିିବେ ଦର୍ଶନ କରୁଛନ୍ତି
ହଁ ହଁ ନିହାତି ସେ କୁଅ ମୁଁ ଦେଖିଛି।
ଆଜି ଏଇ କୁଅ ରେ ବହୁତ ଦିନ ତଳକୁ ଯଦି ମନ୍ଦିର ପ୍ରତିଷ୍ଠା ହବା ଦିନ ଠାରୁ ସେ କୁଅରେ ଯେତିକି ଠାକୁରଙ୍କର ପୂଜା ସାମଗ୍ରୀ ସବୁ ଇଏ ମାନେ ସେଇ ଜାଗାରେ ତାଙ୍କୁ ଦିଆଯାଏ ଭୋଗ ପ୍ରସାଦ ସବୁ ଦିଆଯା କୁଂପି ପାତାଳ ତାଳ ଦେବତା ସେ ଜାଗା କୁହନ୍ତି କୁନ୍ତୀ ବାସବ ତ ସେ ଜାଗାରେ ଯେତେ ପ୍ରସାଦ ସବୁ କିିଛି ଅର୍ପଣ କରାଯାଏ ଆଜି ପର୍ଯ୍ୟନ୍ତ ସେ କୁଣ୍ଡ ପୁରୀ ନାହିଁ ସେଇଟା କୁହନ୍ତିୁ କି ସେ ପାତାଳକୁ ପାଇଛି ପାତାଳ ଦେବତା ସେ ଜାଗାରେ ବାସ କରୁଛ ଆଜି ବି ତାଙ୍କ ଆଶୀର୍ବାଦ ପାଇଁ ସେ କୁଣ୍ଡ ପାଖରେ ଯିଇଙ୍କି ଲୋକ ବି ଆଶୀର୍ବାଦ ନେଇକି ଆସନ୍ତି
ଏଇ ସେ ପାଖା ପାଖି ମନ୍ଦିର ଦିଟା। ବିରଜା ମନ୍ଦିର ପାଖରେ। ଗୋଟେ ପୁଷ୍କରିଣୀ ଅଛି ପବିତ୍ର ପୁଷ୍କରିଣୀ ପାଖରେ ବି ବହୁତ ଲୋକ ଯେ
ତର ବେଶୀ ଭିଡ଼ଟା କେବେ ହୁଏ ମନ୍ଦିରରେ?
ଏଟାତ ବେଶୀ ଭିଡ଼ଟା ଏ ମାଆଙ୍କର ଗୋଟେ ମୋର କଣ ତାଙ୍କର ଏକ୍ଜାଟ ଡେଟ ଟା ମନେ ପଡ଼ୁନି ଗୋଟେ ଡେଟ୍ ଥାଏ ଯୋଉଟା କି ପ୍ରତିଷ୍ଠା ଦିବସକୁ ବହୁତ ଧୁମଧାମ ରେ ପାଳନ କରନ୍ତି ସେଦିନ ବହୁତ ଭିଡ଼ ରୁହେ ପୁରା ଆ ସେଦିନ ସ ମାନସିକ ପୂରଣ ହୁଏ ବହୁତ ସାରା ଦୂର ଦୂରାନ୍ତରୁ ଲୋକ ଆସୁଛି ୱାକ୍ଚୁଲି ସେ ଡେଟ୍ ଟା ମନେ ପକେଇ ପାରୁନି କୋଉ ଦିନଟା ସେଇ ମାସରେ ବହୁତ ଗୁରୁବାର ଦିନ ପୂଜା କରାଯାଏ ଗୁରୁବାର ଦିନ ବହୁତ ଜାଗାରୁ ଭିଡ଼ ହୁଏ ବହୁତ ଜାଗା ଦୂର ଲୋକ ଆସନ୍ତି। ଆଉ ସେଇଦିନ ବେଶୀ ଭିଡ଼ ହୁଏ। ଆଉ ତୃତୀୟତଃ ଯେତେବେଳେ କୌଣସି ମନ୍ଦିର ବିବାହଘର ସମୟରେ ତ ବିବାହ ଉତ୍ସବ ଲାଗେ ସୀତାକାର ଯେମତି କି ମୁ କି ମଣ୍ଡପ ପୂଜା କରିକି ମାଙ୍କର ଆଶୀର୍ବାଦ ନେଇକି
ପଶ୍ଚିମ ଜାଗାରେ ଏ ବି ବହୁତ ଭିଡ଼ ହୁଏ ସେ ସମୟରେ ଯଦି ଦେଖିବା ଆମେ ବାହାରଘର ସମୟ ଦୃଶ୍ୟ ତ ସମର ଆଉ ବାକି ଆମର
କୁହନ୍ତୁ
ବନ୍ତ
ମୁଁ କହିଲି ଆପଣ କପିଳାଷ ତ ନିହାତି ବୁଲିବାକୁ ଆସିଥିବେ
ହଁ କପିଳାଷ ମୁଁ ବି ବୁଲିବାକୁ ଯାଇଛି ଆପଣ ବି ଯାଇଛନ୍ତି କଣ ଅନୁଭୂତି କୁହନ୍ତୁ?
କପିଳାଷ ତ ମହାଦେବଙ୍କର ଡୋରି ଲାଗିଲେ କପିଳାଷ ଯିବାକୁ ବହୁତ ମନ ହୁଏ ବର୍ଷକୁ ଯାହାହେଲେ ପାଞ୍ଚ ଛଅ ଥର କପିଳାଷ ଯିବା ଆସିବା କରୁ ସେ ସେ ଜାଗାର ମ ତ ବହୁତ ଏମତି ବୁଲାବୁଲି ସେଠି କଲେ ଗୋଟେ ଆତ୍ମ ରୁ ଗୋଟେ ଶାନ୍ତି ମିଳେ ବେଶୀ ଭିଡ଼ ତାର ରୁହେ ଭାଇ ଆମର ଚା ବୋଲବମ ଟାଇମରେ ଲୋକ ମନ୍ଦାର ବିଜ ମନ୍ଦାର ମନ୍ଦାର ବ୍ରିଜ ରୁ ଲୋକ ପାଣି ଉଠେଇକି ଚାଲି ଚାଲି ସେଠିକି ଯାଆନ୍ତି ମାନସିକ କରି
ସେଇ ମନ୍ଦାର ବ୍ରିଜ ସେଇଟା ଝୁଲା ପୋଲ ନା ସେଟା ଜୋ କହୁଛନ୍ତି
ନା ଏଟା ଆଗରୁ ଝୁଲାପୋଲ ଥିଲା ଏଟା ଏବେ ବର୍ତ୍ତମାନ କରିଦେଇଛନ୍ତି କଂକ୍ରିଟର ସେଇଠୁ ତିରିଶ ବତିଶ କିଲୋମିଟର ଲୋକ ଚାଲିକି ଯାଆନ୍ତି ସେ କଷ୍ଟରେ ବି ସିଏ ଆଗକୁ ବଢ଼ନ୍ତି ଆଉ ଲୋକ ବି ଅଛନ୍ତି ଦହାଡ଼ି ଲୋକ ଯେକି ବାଟରେ ତାଙ୍କୁ ଖାଇବା ପିଇବା ଭଲମନ୍ଦ ସବୁ ସାହାଯ୍ୟ କରନ୍ତି ଲୋକମାନେ
ଶ୍ରଦ୍ଧାଳୁମାନେ ବାଟରେ ଚାଲୁଥିବା କାଉରିଆମାନଙ୍କୁ ବହୁତ ହେଲ୍ପ କରନ୍ତି। ଆଉ ଭଲ ଜିନିଷ ସେଟା କୁହନ୍ତି। କି କଥାରେ ଅଛି। ଏ ଯୋଉ କାଉରିଆ ମାନେ ପାଣି ନେଇକି ଯାଆନ୍ତି ଯଦି କୌଣସି ଲୋକ ତାଙ୍କ ପାଖରେ ତାଙ୍କ ପାଦ ପୂଜା କଲା କି ତାଙ୍କୁ ପାଦରେ ପାଣି ଢାଳିଲା କିମ୍ବା ତାଙ୍କୁ କୌଣସି ପ୍ରକାର ସାହାଯ୍ୟ କଲା ତାହେଲେ ତାର ଅଧା ପୁଣ୍ୟ ତାଙ୍କ ସେଇଠି ବାଟରେ ମିଳିଯାଏ ଆଉ ଭଗବାନଙ୍କ ଆଶୀର୍ବାଦ ଅଧା ମାତ୍ରାରେ ତାଙ୍କ ବାଟରେ ସେ ଯୋଉ ସେବାଙ୍କୁ
ହଁ ନିହାତି ସ ଆମର କପିଳାେଶ୍ୱଵର ଗୋଟେ ଅଲଗା ପ୍ରକାର ସ୍ମୃତି ରହିଛି ସେ କପିଳାସ ଜଙ୍ଗଲ ଟା ଆପଣ ବୁଲିଛନ୍ତି?
ନା କକିଳାସ ଆକ୍ଚୁଆଲି କକିଳାସ ମୁଁ ଯାଇନି ମୁଁ ଶୁଣିଛି ସେ ବିଷୟରେ ଆଉ କିନ୍ତୁ ମୁଁ ଯାଇନି ମୁଁ ଭୁଲିନି କେବେତ ଆସ ସେଥିପାଇଁ ଆଣ ମୁଁର ସବୁ ଶୁିଲେ ନୂଆ ଜିନିଷ ମତେ ଲାଗୁଛି ଭାଇ ଶୁଣିଛି ବଟ ଘର ଲୋକ ସବୁ ଯାଇଥିଲେ ବଟ ମୁଁ କେବେ ଯାଇନି। ମୁଁ ଶୁଣିବାକୁ ଚାହିଁବି ଆଉ କିଛି ଯଦି ଦୁ ନିିଆର କଥା
ସେଠି ଆମର ବାର ବାଙ୍କି ଅଛି ପାହାଚ ବାଟ ବି ବାଟ ଅଛି। ଏ ଏପଟେ ଗୋଟେ ଅଛି। ରୋଡ କରଛନ୍ତି ଯିବା ପାଇଁ ବାରବାଙ୍କି ଗୋଟେ ବାରବାଙ୍କିରେ ଆପଣ ବୁଲିକି ଯାଇପାରିବେ ବାଇକ୍ ଦ୍ଵାରା ହଉ କି କାର ଦ୍ଵାରା ହଉ। ବଲେ ପାହାଚରେ ଗଲେ ଆମର ବାରଶହ ପାହାଚ ଚଢିକି ଆମଣ ଯିବାକୁ ପଡିବ ଏବେ ଧୀରେ ଧୀରେ ସେ ପାହାଚ ବଢି ଚାଲିଛି। ଲୋକ ନିଜେ ନିଜେ ତାଙ୍କର ନାଁ ଅର୍ପଣ କର ଏଠି ପାହାଚରରେ ନାଁ ଲେଖିଦଉଛନ୍ତି। ବାରହ ବାର ବଙ୍କିରେ ଗଲେ ଗୋଟେ ଅଲଗା ପ୍ରକାର ସୁଖ ମିଳେ ନିହା ସେଇ ଏ ଆମର ମାଙ୍କଡ଼ ଫାଙ୍କଡ ରହୁଛନ୍ତି ତାଙ୍କ କିଛି ଖାଇବା ପତ୍ର ଦେଇ ଆପଣ ସେଇ କଡେ ଯିବା ଆସ ଆରାମସେ କରିବେ ଶୁକୁନ ମିଳେ ଯେଠିକି ଗଲେ।
ଆ ସେ ଯୋଉ ବାର ବାଙ୍କ ଯୋଉଟା କହୁଛନ୍ତି ହଁ କେବେ ପକିଳାସ ବୁୁରିବାକୁ ଯିବା ଜୀବନ ନିଶ୍ଚିନ୍ତ କଁ ଆଉ କପିଳାଶେଷ୍ଠ ବାରବାଙ୍କି ଯୋଉ କହୁଛନ୍ତି ମୁଁ ତାକୁ ପିକଚର ଟା ଥରେ ଦେଖିଥିଲି। ଅଟୋ ଇଣ୍ଟରନେଟ କୌଣସି ସୋର୍ସ ଖଥିଲି ସେଇଟା ଏମିତି ସାପ ଭଳି ହେଇଛି ରାସ୍ତା ପୁରା ଜଙ୍ଗଲ ଭିତରେ କ୍ରସ ବାର ଥର ସେଇଟା ନା ବାର ବାକି
ହୁଁ ହୁଁ ହୁଁ ସେ ସେ ବାରବାଙ୍କି ପାହାଡ। ପାହାଡ଼ ଉପରେ ଠିଆ ହେଇକି ଦେଖିଲେ ସେ ଲାଗିବ କି ସର୍ଗ କଁ ଦେଖୁଛି ଆଉ
ଆଚ୍ଛା ସାପ ଭଳି ଦଛନ୍ତି ଯେମିତି ସାପ ଯେମିତି କିି ମହାଦେବଙ୍କୁ ଦର୍ଶନ କରିବା ପାଇଁ ଆଡି ଆସିଛି।
ହୁଁ ହୁଁ। ଆଉ ଉପରୁ ଧୀରେ ଧୀରେ ପାଣି ଖସୁଥାଏ ସିଏ